ନୋଉ ନମସ୍କା
ନମସ୍କାର କଣ କରୁଚନ୍ତି?
ଏଇ କୁକୁର ସହିତ ଖେଳୁଚି।
ଆପଣଙ୍କ ଘରେ କେମିତି କଣ ଅଛନ୍ତି?
ଭଲ ଅଛନ୍ତି।
ଉଁ। ଆଉ ଖାଇଥିଲେ କେତେଟା ବେଳେ?
ଆଜ୍ଞା?
ଖାଇଥିଲେ କଣ?
ଆଜ୍ଞା ବରା, ଇଟିଲି, ଘୁଗୁନି ଉମ୍ ଆଉ ଦହିବରା
ଉଁ
ଆଜ୍ଞା?
ଆଜ୍ଞା?
ଆପଣ କଣ ଖାଇଥିଲେ?
ଉଁ ମତେ ଚା ବିସ୍କୁଟ।
ଆଜ୍ଞା ଆଉ ଚାଆରେ ଟିକେ ନଡୁଆ ପକେଇ ଖାଇଦେଲେନି।
ନା ନଡୁଆ ସରଯାଇଥିଲା ତ।
ଓ ଚାଟା ଉମ ସ୍ୱାସ୍ଥ୍ୟ ପାଇଁ ପା ଖରାପେ। ଜାଣିନ କି?
କ ପିଏନା ମୁଁ ଚାଆ ଦିନେ ଦିନେ।
ଆଜ୍ଞା। ଆଜ୍ଞା ପ୍ରତିଦିନ ଆପଣ ପିଉନା ଚା ନା? ଆଜ୍ଞା।
ନାଁ।
ଓହୋ ଆଜ୍ଞା ଆପଣ ଆଉ କିଛି କୋହୁନାନ୍ତି।
ଆପଣ କୁହନ୍ତୁ।
ଆଜ୍ଞା ଆପଣଙ୍କୁ କିଛି କହି ଆସେ ନାଇ କି?
ହଁ ମୁଁ ତ ନିଶ୍ଚୟ କହିବି।
ଆ ସେଇ କହିପାରନା ଆଉ ହ ହୋଉ ତାହଲେ ମୁଁ କୋହୁଚି।
ନା କୁହନ୍ତୁ।
ଆ ପାଣି, ଗୋବର ପାଣି, ଗୁହାଳ ପାଣି।
ଆଗିଁଆ କୋହୁନାହାନ୍ତି।
କୋତରା ପାଣି, ଗୁହାଳ ଗୋବର ପାଣି, ଉଁ ଗାଈ ମୁତ ପାଣି, ମଣିଷ ମୁତ ପାଣି। ସବୁ ସେ ଗାଡିଆରେ ପଉଛି।
ଇଏ
ଯାହାଦ୍ଵାରା କି ବିଭିନ୍ନ ପ ଜୀବଜନ୍ତୁ ମାନେ ଯେମିତି କୀଟ ପତଙ୍ଗ ଅ ଜନ୍ମୁଚନ୍ତି ଯାହାକୁ କାମୁଡିଲେ ଆମକୁ ଡେଙ୍ଗୁ ଯୋଉ ଜର ହୋଉଛି ବିଭିନ୍ନ ପ୍ରକାର ଜର। ଆ ସେ ଗାଡିଆ ପାଣି ଥରେ ମୁଁ ଯାଇଥିଲି ସେ ଗାଡିଆ ଆଡେ ସେ ଗାଡିଆ ପାଣି ଯୋଉ ଗନ୍ଧ ଗନ୍ଧେଇଲା ଆଜ୍ଞା।
ଆଜ୍ଞା ଆପଣ ସେ ଗାଡିଆ ପାଣି ଟାକୁ ସଫା କରିଦଉନା
ଆଜ୍ଞା ସଫା କରିବାକୁ ମୁଁ ଲୋକ ଆଣିଥିଲି ଲୋକ ଡରିକି ପଳେଇଲେ, କହିଲେ ଆମେ ସଫା କରିପାରି ନା ଆମକୁ ଯଦି କିଛି ରୋଗ ହେଇଯିବ ଆପଣ ଆମ ଦାୟିତ୍ୱ ନେଇପାରିବେ? ଯାହା ଫଳରେ ସେ ଲୋକ ପଳେଇଲେ ଆଉ ମୁଁ ଆମ ସରପଞ୍ଚ କି
ଆଜ୍ଞା।
ମାନେ ମଟର ଆଉ ପାଇପ୍ ବୁଝଥିଲେ ସେମିତି ଆପଣ ସେ ମାନେ ପା ପାଣିରେ ବ୍ଲିଚିଂ ପାଉଡର ପାଉଡର ପକେଇକି ହୁଁ ତା କୁ ସଫା ସେ ଯେଉଁ ମଶା କିମ୍ବା କୀଟ ପତଙ୍ଗ ଯେଉଁ ଜନ୍ମୁଛନ୍ତି ତାକୁ କୁ ମାରିଦେବେ ଯା ଯାହାଫଳରେ ଆପଣ ପାଣି ଉ ମଟର ସାହାଯ୍ୟରେ ଉଠେଇ ପାରିବେ।
ଆପଣ ସେ ପାଣି କ ଲୋକମାନେ ଯୋଉ ଆସିଥିଲେ ସଫା କରିବାକୁ।
ଆଜ୍ଞା।
ସଫା କରିଦେଇଥାନ୍ତି ଆପଣଙ୍କର ତ ଗୋଟେ ଔଷଧ ଦୋକାନ ଥିଲା।
ଆଜ୍ଞା।
ଆପଣ ଔଷଧ ଦେଇ ପାରିଥାନ୍ତେ ଆପଣ ମନା କଲେ କାହିଁକି?
ଆଜ୍ଞା କଣ?
ଆପଣ ମନା କଲେ କାହିଁକି ସେବା କରିବାକୁ?
ଆଜ୍ଞା ମୁଁ ସିଏ ମନା କଲେ ତ ଆପ କହିଲେ ବା ଆମକୁ ରୋଗ ଯଦି କଣ ହେଇଯାଇଥିବ ଆପଣ ବୁଝିବେ।
ହ
ଆଜ୍ଞା ଆଉ ମୁଁ କଣ କରିବି?
ଆପଣଙ୍କର ଔଷଧ ଦୋକାନ ଥିଲା ରୋଗହେଇଥିଲେ ଆପଣ ଦେଇଥାନ୍ତେ ଔଷଧ।
ସେ ଯୋଉ ରୋଗ ହେଇଥିଲା ନା ମୋ କତିରେ କିଛି ଔଷଧ ତାଙ୍କ ଗୋଡ ଫୋଡ ମୋ ମୋର କିଛି ମାନେ ଚର୍ମ ରୋଗର କିଛି ନାହିଁ, ମୋର ସବୁ ଉଁ ଥଣ୍ଡା ଜର ଝାଡା ବାନ୍ତି ଆଉ ହେଲା ହଇଜା ମିଳିମିଳା ଆଉ ହେଲା କଣ ଏତିକି ଜିନିଷ ର ଆଉ ଯୋଉ ଆଉ ସାପ କାମୁଡା ବେଙ୍ଗ କାମୁଡା କଲିଗଦ୍ରା କାମୁଡା ଆଉ ଅସରପା କାମୁଡା। ଆଉ ଝିଣ୍ଟିକା କାମୁଡା କୁକୁର କାମୁଡା ଆଉ ମଣିଷ ଷ କାମୁଡ଼ା ପଶୁ କାମୁଡ଼ା।
ଆଜ୍ଞା ଆପଣଙ୍କର ଝିଟିପିଟି କାମୁଡା ହଁ ଔଷଧ ନାଇଁ?
ଆଜ୍ଞା ହଁ ଅଛି ଆପଣଙ୍କୁ ଥରେ କାମୁଡ଼ି ଥିଲା କି? ଆଜ୍ଞା ଆପଣଙ୍କ କିଛି ଶବ୍ଦ ଆସଚି ଆପଣ ଏମିତି କହିଁ ହୋଉଚି? ଆଜ୍ଞା ଟିକେ କଣ କୁହନ୍ତୁ?
ଏଠି ଆମର ବଡ ମାଉସୀ ଖୁରା ଅଛନ୍ତି ତ ସେଥିପାଇଁ ସେ ଟିକିଏ ଲାଗୁଛନ୍ତି ଆଉ।
ଆଜ୍ଞା। ଆଉ ତାହେଲେ ବଡ ମାଉସୀ ନା ଆପଣ ତାହେଲେ ମାଉସୀ ଘରକୁ ଯାଇଛନ୍ତି?
ଆଜ୍ଞା।
ଯାଅ ଆପଣ ଜଲ୍ଦୀ କଣ ମାଉସୀ ଘରେ କିଛି ତ ଦୋଉଥିବେ ଖାଇବାକୁ ଯେମିତି କିି ଗୋଟେ ମୁଁ ଶୁଣିଥିଲି ମାଉସୀ ଘକୁ ଗଲେ କୁଆଡେ ମୋଟା ହେଇକି ପଳେଇ ଆସନ୍ତି।
ନା ତ ମୋଟା ହେଇକି କିଏ ଆସନ୍ତିନି, ଆପଣଙ୍କୁ କିଏ କହିଲେ?
ଆରେ ମୁଁ ପା ଯାଇଥିଲି ଚାରି ଦିନ ତଳେ ମୁଁ ପା ପଞ୍ଚାବନ କିଲି ଥିଲି ପଚାଶ କିଲି ହେଇଯାଇଛି ଝଡିକି।
ଆ-ଆ ଆପଣ କହୁଛନ୍ତି ମୋଟା ହେଇଯିବେ।
ମୋ ମାଉସୀ ଘର ପା ଅଲଗା ମୋ ମୋ ମାଉସୀ। ମାଉସୀ ଘର କାନ୍ଦୁଥିଲେ ମାନେ‌ ସରି କାମ କରଉଥିଲେ। ଆଜ୍ଞା।
ନା ଆପଣଙ୍କ ଔଷଧ ଦୋକାନଟା କୋଉ କୋଉ ଜାଗାରେ ଅଛି?
ଆଜ୍ଞା ଲୁ-ଲୁ-ଲୁ-ଲୁଲୁ ଔଷଧ ଦୋକାନ ମୋ ଭାଇ ସେଠି ଅଛିି ପା ତା ସାଇଟରେ ଆଉ ଗୋ ତା ପ ପଛୁକୁ ଗୋଟେ ଅଛି କୁଲ୍ ମାନେ ଯୋଉ ଥଣ୍ଡା ଥଣ୍ଡା ପବ୍
ଆ ଆପଣଙ୍କଅ-ଅ-ଅ ଦୋ ଆଜ୍ଞା ଆପଣଙ୍କ ଦୋକାନଟା ତ ଚଣ୍ଡିଖୋଲ ବଜାରରେ କି? ଦୋକାନଟା ଚଣ୍ଡିଖୋଲ ବଜାରରେ କି?
ହ ଆଜ୍ଞା ତାହେଲେ ଆପଣ କେବେ ଆସନ୍ତୁ ଝିଟିପିଟି ତ କାମୁଡୁଛି ଆପଣଙ୍କୁ। ଆପଣ ଆଉ ଥରେ ଉଁ ପୋକ ଗୋବର ପୋକ କାମୁଡୁ କା କାମୁଡୁ ଆସିବ ଆଉ। ଆସିବ ଏକାଥରେ ଝିଟିପିଟି ଆଉ ଗୋ ଗୋବର କାମୁଡା ଔଷଧ ନେଇ ପଳେଇବେ ଆଉ।
ସେ ଆପଣ କହୁ କହୁ ମତେ ଏଇନା ଗୋବର ପୋକ କାମୁଡି ଦେଲା।
ଆଜ୍ଞା ସତରେ? ଆଜ୍ଞା ତମେ ଗୋବର ଖତରେ କଣ କରୁଥିଲ?
ଆମର ଯାହାକି ଗୋରୁ ଆଉ ମଣିଷ ମଳ ସବୁ ପଡି ପଡିଛି ତ ସେଠି ମୁଁ ଠିଆ ହେଇକି ଟିକେ ଆପଣଙ୍କୁ ଫୋ କ ଫୋନ କରିଥିଲି।
ଆଜ୍ଞା-ଆଜ୍ଞା, ଆଜ୍ଞା।
ଆଜ୍ଞା ସେଥିଯୋଗୁ ମତେ ମତେ ଏବେ ଗୋବର ପୋକ କାମୁଡିଦେଲା।
ଆଜ୍ଞା।
ଆପଣଙ୍କ ଆସନ୍ତା କାଲି ମୁଁ ଆପଣଙ୍କ ମେଡିସିନ୍ ଆପଣଙ୍କ ଔଷଧ ଦୋକାନକୁ ମୁଁ ଯିବି। ହ
ଆଜ୍ଞା କୁକୁର ଯଦି ଆପଣଙ୍କ କତିରେ କିଛି କୁକୁର ଯେମିତିକି ବାହାର ବିଦେଶରେ ଯୋଉ କୁକୁର ବିକ୍ରି ହଉଛି। ମତେ ଗୋଟେ ଆଣିକି ଦବ।
ଆଜ୍ଞାା ଆଜ୍ଞା।
ଏ ଆମ ପରିବେଶକୁ ପୁରା ନଷ୍ଟ କରିଦେଲେଣି ଏ ଖାଲି ହଗୁଛନ୍ତି ଆସିକି ଆମ ଘର ଆଗରେ ମୁତୁଛନ୍ତି ଆମ ଯୋଉ ଚାରି ଚକିଆ ଯାନ ଉପରେ
ଆପଣ ଗୋଟେଏ-ଏ ମୁଁ ସାନ୍ତାଳ କୁକୁର ନେଇ ଆସୁନାହାନ୍ତି।
ଆଜ୍ଞା ସାଆନ୍ତାଳ, ସେଗୁରା ଦେଖିବାକୁ କେମିତିଆ କହିଲ?
ଆରେ ଦେଖିବାକୁ ଟୋଟାଲି ଚାରି ଗୋଡିଆଙ୍କ ପରିଆ
ଆଜ୍ଞା ସ ସମ୍ପୂର୍ଣ୍ଣ ଚାରି ଗୋଡିଆ ପ-ପରି
ଆଜ୍ଞା।
ଚାରି ଗୋଡିଆ ଆମର ତ କୁକୁର ଇଆଡେ ଦି ଗୋଡିଆ ଅଛନ୍ତି, ଚାରି ଗୋଡିଆ କୁକୁର ଆମେ କୋଉଠୁ ଆଣିବୁ?
ହ ସେଏ-ଏ-ଏ ସେ କୁକୁର ମିଳିବେ ଆମର ହଉଛି ବାର ହାଣ୍ଡି ଗ୍ରାମରେ।
ଓହୋଃ ତାହେଲେ ମୁଁ ତାହେଲେ ମୁଁ ଚରଣ ଚରଣ ଭାଇର ମୋର ଯିବୁ ଆଣିବାକୁ ଆଉ।
ଆଜ୍ଞା, ଆପଣ ଯେବେ ଆସିବେ କହିବେ? ମୁଁ ତମ ପାଇଁ ଆପଣଙ୍କ ପାଇଁ ରଖିଥେବି ଏ ପାଖରେ ଗୋଟେ ଅଛି, ଏ-ଏଁ ରାଣ୍ଡି ପୋସା ଗ୍ରାମ
ଆଜ୍ଞା?
ହୁଁ ଆମର ଏବେ ଗୋଟେ, ଧଣ୍ଡକୋଷା ଗ୍ରାମ ଅଛି।
ଆଜ୍ଞା।
ଏଇ-ଇ ଇ ଗ୍ରାମରେ ଆପଣଙ୍କୁ ଅ, ଟିକେ ଜଳିଖିଆ ଖୋଇଦେବି ଆଉ
ଆଜ୍ଞା ଆଜ୍ଞା, ଜଳିଖିଆ କହିକି! ଆଉ ତା'ପରେ ଆପ ଆମକୁ ସେ ଯୋଉଁ ସାଆନ୍ତାଳ କୁକୁର ନବାକୁ ନବା ମାନେ-ଏ ଲୋକକତିକି ନେଇକି ଯିବେ? ସେ ଆମକୁ ଦେଖେଇବେ, ଆମ ଇଚ୍ଛା ହେଲେ ନେବୁ ନହେଲେ ନବୁନୁ ଆଉ ଏ ହଉ ହଉ ତାହେଲେ, ଏବେ ଯୋଉ ବର୍ଷା ଦିନେ ହଉଛି। ତମ କୁକୁର ଗାଁରେ ତ ବୁଲୁଥିବେ। ସେ ଯୋଉ, ଏବେ ଯୋଉ ଚର୍ମ ତାଙ୍କ ଯୋଉ ରୋଗ ହଉଛି ତାଙ୍କ, ପାଇଁ କିଛି ଉପାୟ ଅଛି। ଯାହା ଫଳରେ ଯୋଉ ନିମପତ୍ରକୁ ନେଇଯିବେ, ତାଙ୍କ ନିମପତ୍ରକୁ ନେଇକି ଇ-ଇଁମ୍ ଏଉ ଭଲସେ ବାଟିକି ଆଉ, ହଳଦୀ ଆଉ, ଟିକେ ଏଁ ହଳଦୀ ଆଉ, ଟିକେ-ଏ କଣ? ହଳଦୀ, ଆଉ ନିମପତ୍ର ବାଟିଦେବେ ଭଲସେ। ଆଜ୍ଞା, କର୍ପୁର କଣ କୁକୁର ଦିହରେ କେମିତି ଲାଗିବ? ଆପଣ ଠାକୁର ଜିନିଷକୁ କୁକୁରକୁ କେମିତି କଣ ଲଗେଇବେ, ଆପଣ ମୁଁ ଜାଣିବାନି?
କୁକୁରକୁ ବନେଇଚନ୍ତି। ଆପଣ ବନେଇ
ଆଜ୍ଞା, ଗନ୍ଧକପୂର ଆଜ୍ଞା, ସେଟା ଗନ୍ଧକପୂର! କପୂର ନୁହଁ। ଗନ୍ଧକପୂର।
ହଁ, ଆମ ଆମ ଏରିଆରେ ଅଉ କପୁର କୁହାଯାଏ। ଆପଣଙ୍କ ଏରିଆରେ ଗନ୍ଧକର୍ପୁର କଣ? ଗନ୍ଧେଇ ଥାଏ କି?
ଆଜ୍ଞା, ସେଟା ଭଲସେ ଗନ୍ଧାଏ। ଯାହା ଫଳରେ ଗୋରୁକ ଖଣ୍ଡିଆ ଦେହରେ ଲଗେଇଲେ, ମାଛି କିମ୍ବା ଡାଆସ ବସନ୍ତି ନାଇଁ। ଯା ଯାହା ଫଳରେ, ଗୋରୁର କିଛି ମାନେ କିଛି ହୁଏ ନା।
ଣ୍ଡା ହେଇଯାଇଛି କି?
ଆଜ୍ଞା, ହଁ। ଏବେ ତ ଆମ ଆଡେ ତ ବର୍ଷା ହେଇଛି। କାଲି ରାତି ଦି, ବାରଟାରୁ ଆ-ଆରମ୍ଭ ହେଲା, ଆଉ ସକାଳ ଓ-ଓ ଦିଟା କିମ୍ବା ତିନିଟାରେ ସଇଲା।
ଆପଣ କଣ ବର୍ଷାରେ-ଏ ଭିଜୁଥିଲେ କି?
ଏ ବର୍ଷାରେ ଭିଜିବୁନୁ କେମିତି ଯାହା! ଆମେ ଯୋଉ ମଳ ତ୍ୟାଗ କରିବାକୁ ଯୋଉ ଯାଉ ଆବ୍-ଆମ ଗା-ଗାଁଠୁ କେତେ ବାଟ ଦୂର ଆଉ, ଗୋଟେ ଗାଡିଆ ଅଛି, ସେଇଠି ଯାଇକି ଆଉ। ତା'ପରେ ଆମେ ସାଇକେଲ ଚଲେଇ କିମ୍ବା ଚାଲି ଚାଲିଗଲେ ବର୍ଷା ଟା ହେଇଯାଏ। ବର୍ଷା ଟା ହେବା କାରଣରୁ ଆମେ ଥଣ୍ଡାର ସମ୍ମୁଖୀନ ହଉ। ଯାହା, ଫଳରେ ମୁଁ ଏବେ ରଖୁଛି। ଆପଣ, ବହୁତ କଥା କହିଲେଣି ବହୁତ ଓପ କଥା କହୁଛନ୍ତି, ରଖୁଛି।
ଆଜ୍ଞା, ଜୟ ଜଗନ୍ନାଥ।